ହ୍ୟାଲୋ।
ହଁ ହାଲୋ।
ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର।
ମ୍ୟାଡ଼ାମ୍ ଆପଣଙ୍କ ଭୟସଟା ଟିକେ ଧୀରେ ଶୁଭୁଛି ତ।
ହଁ-ହଁ, କୁହନ୍ ଶୁଭିଲା?
ଆଜ୍ଞା ଆଜ୍ଞା, ଏବେ ଭଲସେ ଶୁଣାଗଲା।
ହଁ, କୁହନ୍ତୁ।
ଆଜ୍ଞା, ଆପଣ କଣ କରୁଥିଲେ ଏବେ?
ମୁଁ ଏଇ ଖାଇକି ଜଷ୍ଟ ଗଡୁଥିଲି ଟିକେ ଆଉ।
ଆଜ୍ଞା, ଆଉ ମ୍ୟାଡ଼ାମ୍ ମୁଁ କହିଲିିକି ଆପଣ ହଁ, ମୁଁ ଏବେ ଜଷ୍ଟ୍ ଖାଇକି ଆସିଲି।
ଓହୋଃ।
ଆଉ ରଜରେ ଆପଣ କୁଆଡେ ଯାଇନାହାନ୍ତି ବୁଲିବା ପାଇଁ?
ନା କୁଆଡେ ଯାଇନି, ଖରା ହଉଛି ଆଉ। ଭଲା କୁଆଡେ କିଏ ଯିବ ବୁଲିବାକୁ।
ନିଶ୍ଚିନ୍ତ ଭାବରେ, ମ୍ୟାଡାମ୍ ଆପଣ ହଁ ଖରା କଥା କହିଲେ। ଏ ଯୋଉ ରଜରେ ବର୍ତ୍ତମାନ ଏମିତି ଯେ ଖରା ହଉଛି ତଥାପି ରଜ ପାଗ ବି ଦେଇଥିବ। ତ ସେ ଗୁଳୁଗୁଳି ବି ତ ହଉଛିି ନା। ଆଜ୍ଞା, ରଜରେ ଆଉ ପିଠା, ପିଠା କଣ ହେଇଛି ଆପଣଙ୍କ ଘରେ?
ପିଠା ଆମର ପୋଡ ପିଠା ହେଇଥିଲା, ଆରିସା ପିଠା ହେଇଥିଲା। ଆଉ ମୁଆଁ ପିଠା।
ମୁଆଁ ପିଠା ମାନେ ଯୋଉଟା ମୁହାଣ୍ଡି ପିଠା କୁହନ୍ତି ସେଇଟା ତ?
ହଁ ହଁ ହୁଁ।
ଆଜ୍ଞା ଆଜ୍ଞା, ଆଉ ମ୍ୟାଡ଼ାମ୍ ପୋଡ ପିଠା ଯୋଉଟା ଖାଇଲେ ସେଇଟା କଣ ବିରି ଚାଉଳ ବିରି ଚୁନା ଯୋଉ ଚାଉଳ ଦେଇକି କରନ୍ତି ସେଇଟା? ନା ଯୋଉ ଆମର କ୍ଷୀର ପୋଡ ପିଠା କୋଉ ପିଢା ଆପଣଙ୍କ ଘରେ ହେଇଥିଲା ଆଜି?
ନାଇଁ ଆମର ବିରି ଚାଉଳ ନୁହଁ ଖାଲି ଚାଉଳ ଚୂନା ଦିଆ
ହୁଁ-ହୁଁ-ହୁଁ, ଆପଣ ପ୍ରସ୍ତୁତ ହେଲାବେଳେ ଦେଖିଛନ୍ତି ନା ଦେଖିନାହାନ୍ତି?
ହଁ-ହଁ, ଦେଖିଚି ନା ଦେଖିବି।
ହଁ-ହଁ-ହଁ।
ହୁଁ।
ସେଇଟା କଣ ଆଜ୍ଞା ଖାଲି-ଇ-ଇ-ଇ ଉଁ ଚାଉଳ ଆଉ ପାଣି ଦେଇକି ଯୋଉ ଚୁନା ସହିତ ଦେଇକି ଜନ୍ତିକି କରନ୍ତି ବିରି ପୋଡ ପିଠାଟା?
ହଁ ପାଣି ଗରମ କରିକି ତା ଦେହରେ ଗୁଡକୁ ଫେଣ୍ଟନ୍ତି। ତାପରେ-ଏ-ଏ ଗୁଜୁରାତି ଗୁଣ୍ଡ ଅଦା ଆଉ କାଜୁ କିସମିସ୍ ହେରିକା ପକେଇକି ତାପରେ ଚୁନା ପକେଇକି କି ଜନ୍ତନ୍ତି ଭଲ କି ପୁରା।
ଆଜ୍ଞା, ମ୍ୟାଡାମ ଆଉ ଗୋଟେ କଥା ଆପଣ କ୍ଷୀ ପୋଡପିଠା ସେଇଟା ଯୋଉ ଚାଉଳ ଚୁନା ଯୋଉ ପୋଡପିଠାଟା, ମୁଁ ଯେତିକି ଶୁଣିଛି ପ୍ରାୟ ତ ସବୁ ଲୋକମାନେ ଟିକେ ସେ ପୋଡ ପିଠାଟା ଭଲସେ କରିପାରନ୍ତିନି, କାହିଁକି କହିଲେ? ଉଁ-ଉଁ, ମାନେ କିଛି ଲୋକ କୁହନ୍ତି କି ଯେ ସେଟା ଟିକେ ଜଣେ ଜଣେ ଅଧିକ ଟାଣ୍ କରିଦିଅନ୍ତି। ଜଣଜଣ ଏମିତି ହି ନରମ କରିଦି କରିଦିଅନ୍ତି ଏମିତିରେ ତ କଥାରେ ଅଛି ମାନେ ପୋଡପିଠାଟା ସେଇଟା ଟିକେ ମୁଡ୍ ମୁଡ୍ ହେଇଥିବ। ପୋଡ-ପୋଡ ଉପର ଅଂଶ ଥାଏ କିନ୍ତୁ ଏ ତେବେ ଜଣ ଜଣଙ୍କର ଟାଣ ହେଇଯାଏ ଯୋଉଟା କି ଖାଇ ହୁଏ ନା, ହେଲା କି।
ହୁଁ-ହୁଁ।
କ୍ଷୀର ପୋଡ଼ ପିଠା କେବେ ଖାଇଛନ୍ତି ନା ଖାଇନାହାନ୍ତି?
ନାମ ମ ଖାଇନି
ଖାଇନାହାନ୍ତି କ୍ଷୀର ଫିର ବି ସୁଆଦିଆ ଆଉ ବହୁତ ନରମ ବି ହେଲାକି ଆପଣ ଯେମିତି କହିଲେ ଏଇ ଯୋଉ ପୋଡପିଠାଟା ଯୋଉଟା ଚାଉଳ ଚୂନରେ ହୁଏ ଉ ପାଣି କି ଫୁଟେଇକି ତା ଦେହରେ ଗୋଲମରିଚ ହଉ କି ଗୁଜୁରାତି ହଉ ଉ ସବୁ ଦେଇକି ଗୁଡକୁ ପକେଇକି ଫେଣ୍ଟିକି ମିଶେଇକିଣି ତା ଉପରେ ଚୁନା ପକେଇକି କରନ୍ତିନି ହେଲାଗି ସେମତି ସେ ମାନେ ଏକା ପ୍ରକାର ଜିନିଷ କିନ୍ତୁ କ୍ଷୀର ପୋଡ ପିଠା ଟା କଣ କି ଆପଣ ପାଣି ଦେଇକି ଜନ୍ତୁ କହିଲେ ହେଲା କିି କ୍ଷୀର ପୋଡ ପିଠା ଟା କିନ୍ତୁ କଣ କହିଲେ ସେଗୁଡା ମାନେ ଆମର କ୍ଷୀର କୁ ବସେଇକି ପ୍ରଥମେ ଫୁଟେଇବାକୁ ପଡିବ ଭଲ ଭାବରେ। ଆପଣ ଚୁଲି ରେ ପ୍ରସ୍ତୁତ କରନ୍ତୁ କି ଗ୍ୟାସ ରେ କରନ୍ତୁ ବର୍ତ୍ତମାନ ଯେମିତି କିି କୁହନ୍ତୁ ଗ୍ୟାସ ର ତ ବହୁତ ଅସୁବିଧା ଅଭାବ ହୋଇଚି। ଲୋକମାନେ ବି ରୋଷେଇ କରିବାକୁ ବହୁତ ଅସୁବିଧା ର ସମ୍ମୁଖୀନ ହଉଚନ୍ତି। ଗାଁ ଗହଳିରେ ଯେମିତିକି କୁହନ୍ତୁ ହେଲେ ଚୁଲି ଅଛି ଲୋକମାନେ ଖାଇବାଟା କରିକି ଖାଇ ପାରୁଚନ୍ତି। କିନ୍ତୁ ସହର ବଜାରରେ ଆପଣ କୁହନ୍ତୁ ଯଦି ଗ୍ୟାସ୍ ସରିଯାଉଛି ତ ଲୋକମାନେ କଣ କିଛି ଜାଗାରେ ଉପାସ ବି ରହୁଚନ୍ତି ସେଥିପାଇଁ ବର୍ତମାନ ଇଣ୍ଡକ୍ସନ ର ଚାହିଦ ଟିକେ ଅଧିକ ବଢିଯାଇଚି। ନା କିି ହଁ ସେଥିରେ ବି ଆପଣ କୁହନ୍ତୁ ବସେଇକି ମଧ୍ୟ ପିଠା କରିପାରିବେ। କ୍ଷୀର ଟା ଧର ପ୍ରଥମେ ଫୁଟିଗଲା
ହୁଁ।
ଫୁଟିଗଲା ପରେ ତା ଦେହରେ କଣ ଗୋଲମରିଚ ହେଲା କି ଗୁଜୁରାତି ଯୋଉଟା କୁହନ୍ତୁ ଆପଣ କାଜୁ ହେଲା ବା ଆଲମଣ୍ଡ ହେଲା କଟା ନଡିଆ ଯୋଉଟା କି ସରୁ ସରୁ ଛୋଟ ଛୋଟ ପିସ୍ କରିକି ସେଇଟାକୁ ପ ପକେଇକି ଭଲ ଭାବରେ ଫୁଟେଇ ଦେଲେ କିନ୍ତୁ କଣ କହିଲେ ଆପଣ କହିଲେ କି ଯୋଉଟା ଚାଉଳ ଚୁନାରେ ଯୋଉ ପୋଡ ପିଠା ଟା ହୁଏ। ସେଇଟା ଗୁଡା ପଡେ ହେଲା କିନ୍ତୁ କ୍ଷୀର ପୋଡ ପିଠାରେ ଆମେ ଗୁଡ ପକେଇବାନି କାହିଁକି କହିଲ ଚିନି ପଡେ। କାହିଁକିନା ଆମେ ଯଦି ସେଥିରେ ଗୁଡ ପକେଇଦବା ସେ ଆଉ କ୍ଷୀର ପୋଡ ପିଠା ବୋଲି ତାର କିଛି ଆଉ ରହ ବନି ଗୁଡଟା ନାଲି କରିଦବ ପୁରା କିମ୍ବା ଗୋଟେ ଗୋଟେ ଗୁଡ ଅଛି ପୁରା ଯୋଉଟା କି କୁହନ୍ତି କଳା ଦେଖାଯାଏ ସେଟା କଳା ବି କରିଦବ ଆ କ୍ଷୀର ପଡ ପାର କିଛି ଅଂଶ ରହିବ କି। ରହିବନି। ସେଥିପାଇଁ ତାକୁ ଚିନି ପକାନ୍ତି ଆଉ କଣ କି ଯୋଉଟା ଆଗରୁ ଯୋଉ ଚାଉଳ ଚୁନା ଟା ଯୋଉଟା ଆମର ଚାଉଳ ଭେଦେଇକି ଚୁନାକୁ ପ୍ରସ୍ତୁତ କରି ରଖିଥିବା ସେଇଟାକୁ ଧୀରେ ଧୀରେ ମାନେ ଆମର ଯୋଉ କଢେଇରେ ପଣା ବସେଇଥାନ୍ତୁ ବା ହାଣ୍ଡିରେ ଯେକୌଣସି ପାତ୍ର ବି କହିପାରନ୍ତୁ ଆପଣ ବସେଇଥିବେ ପିଠା କରିବା ପ୍ରସ୍ତୁତ ଜନ୍ତିବା ପାଇଁ। ସେ ଆ ଚୁନାଟିକୁ ଧୀରେ ଧୀରେ ଧୀରେ ଧୀରେ ପକେଇବେ ହେଲା କି ଧୀରେ ଧୀରେ ତାକୁ ପୁଣି ଗୋଳେଇକି ଭଲ ଭାବରେ ମିଶେଇବେ ତ ମିଶେଇ ସାରିଲା ପରେ ଯେମିତି ଆପଣ କୁହ ତୁ ଆମର ଯୋଉଟା ଧର ମାଟି ବସ୍ତା ହେଇଗଲେ ବା ଚକଟି ଦେଲେ ଗୋଟେ ପେଣ୍ଡୁଳା ଟାଇପ ରେ ଯେମତି ଠିକ ହେଇଯାଏ ହେଲା। ସେମିତି କିି ତାକୁ ଜନ୍ତିି ସାରିକି ଭଲ ଭାବରେ ଉ
ହୁଁ।
ତାକୁ କଣ କରିବେ କହିଲେ ସେମିତି ମାମାନେ ପେଣ୍ଡୁଳା ଟାଇପ ର କରିକି ଆଣଟାକୁ ବା ଜନ୍ତୁଣି ଟାକୁ ଗୋଟେ ପାତ୍ରରେ ତାଢିଦେବେ ହେଲା କିି ଆପଣ ଏଇ ଯୋଉଟା କହୁଛନ୍ତି କି ମାନେ ମୁଁ ତ କେବେ କରିନି ପୋଡପିଠା। ନା ଚାଉଳ ଚୁନାର ପୋଡ ପିଠା କରିଚି ନା ସେଇଟା ବି କରିଚି କ୍ଷୀର ପୋଡପିଠା ବାକି ମୋର ଜଣେ ବନ୍ଧୁ ହଁ ବନ୍ଧୁ ଜଣେ କହୁଥିଲେ ଯୋଉଟା କି ମୁଁ ଶୁଣି ହେଲା କି ହାଁ। ସେଇଟାକୁ କଣ କହିଲେ ଏଇ ଚାଉଳ ଚୁନ ପୋଡ ପିଠାଟା କଣ କରନ୍ତି ନା ପାତ୍ରରେ କାଢି ଦେଇକି କଦଳୀ ପତ୍ର ଦେଇ ଦେଇକି ତାକୁ କଣ କରିଥିବେ ନା ଚୁଲି ଧର ଆପଣ ଯଦି ପ୍ରସ୍ତୁତ କରିଥିବେ। ରୋଷେଇ ସରିଲା ପରେ ଯୋଉ ଜାଳେଣୀ ଟା ଧର ବାହାରିଥିବ ମାନେ ଯୋଉଟା କୁହନ୍ତି କି ଅଙ୍ଗାର। ଆମର ଚୁଲି ଭିତରୁ ବାହାରିଲା। ତାକୁ କଣ କରନ୍ତି ସେ ପିଠା ଉପରେ ଲଦି ଦିଅନ୍ତି। ଧର ଗୋଟେ କଢେଇ ଧିହରେ ସେ ପତ୍ର ସହିତ ଧର ରଖିଦେଲେ ଯନ୍ତୁଣୀ ଟାକୁ ତାକୁ ଭଲ ଭାବରେ ଖୋଡେଇ ଦିଅନ୍ତି ବା ବାନ୍ଧି ଦିଅନ୍ତି। ବାନ୍ଧି ଦେଇକି କଣ କରନ୍ତି ସେ ଅଙ୍ଗାରଟାକୁ ତା ଉପରେ ଲଦି ଦିଅନ୍ତି।
ଏ ଆମର ଘସି ଦିଆ ହୁଏ।
ଘଷି ଦିଆ ହୁଏ। ହଁ ସେ ଘଷିିଆ ଆପଣ ଧର ଘସିି ମାନେ କଣ ସେଇଟା ଜଳା ହେଇଥିବ ତାର ଯୋଉ ଆପଣ ରଢ ବୋଲି କହୁଥିବେ। ସେଇଟାକୁ ମୁଁ ଧର କହୁଛି କିଛି ଧର ଘ ଜି ହୋଉ ଗୁଣ୍ଡା ହୋଉ ଯୋଉ ଜାଳେଣୀ ଟା ରୋଷେଇ ସରିଥିବ। ଚୁଲି ଭିତରୁ ବାହାରିଥିବ। ଘଷି ହଉ କିମ୍ବା ଗୁଡ ଯୋଉ ସେଟା କଣ କହନ୍ତି ଗୁଣ୍ଡା ହଉ। ବା ଯୋଉଟା ରଡ ଥିବ ମାନେ ନିଆଁ ପୁରା ଥିବ ଯୋଉଟା ମାନେ ଜ ପୁରା ଦକ ହେଇ ଜଳୁଥିବ ଯୋଉଟା କୁହନ୍ତି। ସେଇଟାକୁ ଲଦି ଦିଅନ୍ତି। ଲଦେଇଦବା ଦ୍ଵାରା ପୋଡ ପିଠାଟ ଆରାମ୍ ସେ ସୁରୁଖୁରୁ ରେ ହେଇପାରେ। ତା ସହିତ କ୍ଷୀର ପୋଡା ପଠା ବି ଆପଣ ଚାହିଁଲେ ସେଟାକୁ ବି କାଢିକି ଗୋଟେ ଜନ୍ତୁଣୀ ଜଣେ ଅଛନ୍ତି। ପ୍ରେସର ବି ଏବେ କରିଦଉଛନ୍ତି। ଆଉ ଜଣେ ଜଣେ ଅଛନ୍ତି କଣ କହିଲେ ତାଉଆକୁ ତତେଇକି କେମିତି ତା ପୁରା ଲଦି ଦେଇକି ମାନେ ଟିକେ ରେଟ୍ ରେ କିମ୍ବା ନାଲି ଦେଖାଯିବା ପାଇଁ ସେଟା ତା ସହିତ ଗ୍ୟାସ୍ କୁ ବି ଅନ୍ କରିକି ବି ବା ଲଗେଇକି ବି କରିପାରୁଛନ୍ତି ଏମିତି ବା? ପ୍ରସ୍ତୁତ ହଉଛି କିନ୍ତୁ ମ୍ୟାଡ଼ାମ୍ ଆଉ ଗୋଟେ କଥା ଆପଣ କ୍ଷୀର ଚାଉଳ ଚୁନା ପୋଡପିଠା ଖାଇଲେ କେବେ କ୍ଷୀର ପୋଡପିଠା ପ୍ରସ୍ତୁତ କରି ଖାଆନ୍ତୁ। ଦେଖିବେ ତାର ସ୍ଵାଦ କେତେ ମାନେ ସୁନ୍ଦର ଲାଗିବ ଖାଇବାକୁ ଆପଣ। ଆଉ ବହୁତ ନରମ ବି ପାଟିକି ଲାଗିଥାଏ। ହଁ କ ଆପଣ କରିବେ? ଏ ଅନ୍ୟମାନଙ୍କୁ ମଧ୍ୟ କରିକି ଖୁଆଇବେ। ଆଜ୍ଞା ଆଉ କ୍ଷୀର ପୋଡ ପିଠା। ଆଉ ଚାଉଳ ଚୁନା ପୋଡ ପିଠା ଟା ନାବ ମାନେ ଟିକେ ଯଦି ଅଧିକ ଟାଣ ହେଇଯାଇଥାଏ। ଆମର ଯୋଉମାନେ ରହିଲେ କି ବୟସ୍କ ଲୋକ ବୃଦ୍ଧ ବ୍ୟକ୍ତି କୁହନ୍ତୁ। କି ଆମର ଛୋଟ ଛୋଟ ଛୁଆ ମାନେ ସେମାନେ ତ ଆଉ ସବୁ ଦାନ୍ତ ଯଦି ଯାହାର କମ ଥିବ ଟିକେ ଟାଣ ଜିନିଷ ବୟସ୍କ ଲୋକଙ୍କ ପ୍ରାୟତଃ ଆମର କୁହନ୍ତି। ଦାନ୍ତ ଟିକେ କମ୍ ଥାଏ ନା। ସେମାନେ କଣ ଭଲ ଭାବରେ ଖାଇ ପାରିନଥାନ୍ତି। ଯାହା ହେଲେ ବି ପୋଡ ପିଠା ମାନେ ଚାଉଳ ଚୁନା ଟା ସେଟା ତ ଟାଣ ତ ନିହାତି ହବ ଆଉ ଯଦି ମରମଣ ନ ହବ?
ନାଇଁ କିନ୍ତୁ ଆମର ଯୋଉ ପିଛା ହେଇଥିଲା ତରଟା ପୁରା ସଫ୍ଟ ଥିଲା। ପୁରା ବଢିଆ ଏ ସିଝିଥିଲା ଆଉ। ପରଟା ଟାଣ ଥିଲା। ପରଟା ତ ବିଶେଷ କେହି ପୋଡ଼ିଯାଏ ବୋଲି ପୋଡ଼ାଟା ଆମ ମା କାଟିଦିଅନ୍ତି। ପୋଡା ପୋସନ ଟା ବେଶୀ ଯୋଉଟା ପୋଡି ଯାଇଛି ସେଟା କାଟନ୍ତୁ। ଖାଇବାକୁ ଭଲ ପାଆନ୍ତି ହଁ।
ମତେ ତ ବହୁତ ଭଲ ଲାଗେ ସେଇ ପୋଡ଼ ପୋଡ ଅଂଶ ଟା ଖାଇବା ପାଇଁ। ହେଲା କିି ଆଉ
ପୋଡ଼ି ଯାଇଥିବ ସେଇ ଭାଗ ଟା କାଟିଦି ପହପିକି ଦିଅନ୍ତି ଯୋଉଟା କମ୍ ପୋଡିଥିବ ମାନେ ଅଳ୍ପ ପୋଡି ଯେମିତି ଖାଇ ହଉଥିବ। ସେଇଗୁଡାକୁ ର କି କି ତାକୁ କାଟନ୍ତି। କିନ୍ତୁ ଭିତର ବହୁତ ମାନେ ନରମ।
ନରମ ଥାଏ ଆଉ ସେମିତି କୁହନ୍ତୁ। କ୍ଷୀର ପୋଡ ପିଠା କିନ୍ତୁ ସମସ୍ତେ ଖାଇ ପାରିବେ କାହିଁକିନା ସେଇଟା ମାନେ ଚାଉଳ ଚୁନାରେ ଯୋଉ ପୋଡ ପିଠା କହିଲେ ଆପଣ ସେଇଟା ଉପରେ ଟିକେ ଟାଣ ହେଇଥିବ କ୍ଷୀର ପୋଡ ପିଠା ସେଟିକେ ଟାଣବି ହେଇ ନଥିବ ଯଦ୍ଵାରା କି ଛୋଟ ଛୁଆଟି ହଉ ଯେ ଜଣେ ବୟସ୍କ ବ୍ୟକ୍ତି ହଉ ସମସ୍ତେ ଖାଇପାରିବେ ମାନେ ପାଟିରେ ପକ୍ କୋବକୁ ମିଳିଯିବ ବି ଆପଣ କହିପାରନ୍ତି। ପାଟି କି ନରମ ଲାଗିବ ଖାଇବା ପାଇଁ ତା ସହିତ ସ୍ଵାଦ ତ ଲାଗିବ ଆଉ ନିହାତି ଭାବରେ ଆଉ।
କ୍ଷୀର ପୋଡ ପିଠା କଣ ଏବେ ଏବେ ବାହାରିଲା ଆମ ପିଲା ବେଳୁ ଆମେ ଦେଖ୍ ଗୁଳା ପୋଡ ପିଠା ଚୁଲିରେ ହୁଏ ପୋଡପିଠା ଯେମିତି ହବାର ସେମିତି ହୁଏ। କ୍ଷୀର ପୋଡ଼ପିଠା କଣ ଏବେ ଏବେ ବା ହଁ ପ୍ରଣାଳୀରେ ହଉଛି ନା ଯେହେତୁ ଗ୍ୟା ଗ୍ୟାସ୍ ଆମର ବାହାରିଲା ସମସ୍ତଙ୍କର ତ ଚୁଲି ନାହିଁ ନା ଗ୍ୟାସରେ କେମିତି କରିବେ କ୍ଷୀରରେ କଲେ ତା ନାଁ ଦେଇଦେଲେ କ୍ଷୀର ପୋଡ ପିଟ୍
ଖିର ପୋଡ ପିଠା ବିଭିନ୍ନ ପ୍ରକାର
ହୁଇଛି ଖାଇବାକୁ ବି ଭଲ ହଁ।
ହଁ ଆଉ ୟୁଟ୍ୟୁବ୍ରେ ତ ମ୍ୟାଡାମ ଏବେ ତ ବିଭିନ୍ନ ପ୍ରକାରର ଜିନିଷ ସବୁ ନୂଆ ନୂଆ ବାହାରିଲାଣି। ଲୋକମାନେ ଆଉ ରୋଷେଇ ଶିଖିଥାନ୍ତୁ ବା ନ ଶିଖିଥାନ୍ତୁ ପାଠ ଯଦି ଗୋଟେ ଝିଅ ଟିଏ ରହିକି ନା ହେଲେ ପଢୁଛି ଘରେ ଶିଖିପାରୁନି ସମୟ ଦେଇପାରୁନି ପଢିବା ସମୟରେ ଧର ଚାକିରି କରୁଛି ତ ସେ କେମିତି ଶିଖ୍ କିବ ବାହାହେଲା ପରେ ଆବଶ୍ୟକ ଯେତେବେଳେ ରହୁଛି ଧର କି ବାହାରେ ରହୁଛି ଯଦି ମେସରେ ଉଁ ତିଆରି କରି ଖାଇବାକୁ ପଡୁଛି ଏବେତ ୟୁଟ୍ୟୁବ୍ ର ଆରାମସେ ଅ ଲଗେଇଦେଲେ ତାଙ୍କର ଦେଖିଲେ ବାସ ରୋଷେଇ କଲେ ଖାଇଲେ ବାକି ଯୋଉମାନେ କରି ବଳେ ରୋଷେଇ କରିକି ଛାଡିଲେ ତାଙ୍କୁ ବି ମଜା ଭଲ ଫାଇଦା ସେମାନଙ୍କୁ ବି ପଇସା ମିଳଛି ସବସ୍କ୍ରାଇବର ଲାଇକ୍ ତାଙ୍କର ବି ବଢୁଛି ସେମାନଙ୍କୁ ବି ହଉଛି ଏ ସବୁ। କଥା ଆଉ ଆଜ୍ଞା ଆଉ ମ୍ୟାଡାମ୍ ଆପଣ? ହଁ ରଜରେ କୋଉଠ ଦୋଳି ଫୋଳି ଖେଳି ଆକୁ ଯାଇନାହାନ୍ତି ଦୋଳି ଖେଳିବା ପାଇଁ କୋଉଠିକି?
ନାଇଁ ମୋର ଗୋଡ଼ ଟିକେ ଭଲ ନାହିଁ ସେଥି ଲାଗି ଆଉ ଏଥର ଦୋଳି ଖେଳିିନି। ଦେଖିବା ଆଜି ତ ଲାଷ୍ଟ୍ ରଜ ଆଜି ଯଦି କୁଆଡେ ଭଉଣୀଙ୍କ ନଣନ୍ଦ ଆସିଛନ୍ତି ତ ସେ ଯଦି କୁଆଡେ ନେଇକି ଗଲେ
ଆଜ୍ଞା ଆଜ୍ଞା ନହେଲେ ଅନ୍ୟ ବର୍ଷ ସବୁ ଆପଣ ଯାଆନ୍ତି ଉଁ ଉଁ ବୁଟ୍
ଆରେ ମୋ ବାବା ଲଗେଇ ଦିଅନ
ଓହୋ ପଟା ଦୋଳି ଲାଗେ ନା ରସିରେ ଯୋଇ
ନାଇଁ ନାଇଁ ନାଇଁ ରଶୀରେ ଲାଗେ ପ୍ଲସ୍ ପଟା ବି ଆମର ଜଣେ ଆସନ୍ତି ଗାଁରୁ ମଉସା ଜଣେ
ଆଜ୍ଞା ଏଇ ଯୋଉ ପଟା ଦୋଳି ଆପଣ କହିଲେ ଲାଗେ ସେଇଟା କଣ ଦୁଇ ପଟରେ ଯଉ ବାଉଁଶ ଦିଆ ହୁଏ?
ହଁ ହଁ ଦୁଇ ପଟରେ ବାଉଁଶ ଦିଆ ହେଇ କି ଉପରେ ଟୁବ୍ ଫୁ୍ଉ ରେ ବନ୍ଧା ହେଇଥିବ।
ହଁ ହଁ ହଁ।
ତଳେ ପଟା ଲାଗିଥିବ।
ପଟା ତଳେ ଦିଟା କ୍ଷିଲ ଦିଆ ହେଇଥିବ ଆଉ ସେଟା ବହୁତ ସ୍ପିଡି ଉଚା ଉଚା ଗଛରେ ଲାଗିଥାଏ ଆମ ଆଡ୍ ତ ଯେମିତି ଓସ୍ତ ଗଛ କୁହନ୍ତୁ ବର ଗଛ କୁହନ୍ତୁ ହଁ ହଁ ଏତେ ଯାଏ ଏବେ ତ ସବୁ ଆଉ ଟିକେ ନୂତନ ଣାଳିରେ ସେ ସବୁ କରିଦଉଛନ୍ତି ସେ ପଟା ଦୋଳିରେ ଧର କୁହନ୍ତୁ ଫୁଲ ସଜେଇ ଦଉଛନ୍ତି। ବିଭିନ୍ନ ପ୍ରକାରର ଗଛର ପତ୍ର ବି ସଜେଇ ଦଉଛନ୍ତି ଟିକିଏ ମାନେ ଛୋଟ ଛୁଆ ହଉ ସମସ୍ତେ ଖେଳିବା ପାଇଁ ଭଲ ଲାଗିବ ତା ସହିତ କୁହନ୍ତୁ ଆପଣ ଫଟୋ ତ ଆଗ ଫଟ ପ୍ରଥମେ ଫଟୋଟା ବି ଉଠେଇବା ପାଇଁ ବହୁତ୍ ଭଲ ଲାଗିବ। ହଁ ଆଜ୍ଞା ଆଜ୍ଞା ମ୍ୟାଡ଼ାମ କୁହନ୍ତୁ
ହଁ
ହଁ କଣ କହିଲେ ଆପଣ
ନାଇଁ ଏପଟେ ଟିକେ ଡାକୁଛନ୍ତି ତ ମୁଁ
ଆଜ୍ଞା ଠିକ ଅଛି ମୁଁ କଲ ଟିକୁ ରଖୁଛି ଯାହା ହଉ ଆପଣଙ୍କ ସହିତ କଥା ହେ ଏମତି ବହୁତ ଭଲ ଲାଗିଲା ସମୟ ମିଳିଲେ ନିଶ୍ଚିତ ଭାବରେ ଆଉ କେବେ ଆପଣଙ୍କୁ କଲ୍ କରିବି ଠିକ ଅଛି ରଖୁଛି